ହ୍ୟାଲୋ। ହ୍ୟାଲୋ। ସାର ଶୁଭୁଛି?
ହ୍ୟାଲୋ।
ସାର୍ ନମସ୍କାର।
ହ୍ୟାଲୋ।
ଆଜ୍ଞା ସାର୍ ନମସ୍କାର।
ଏ କଣ କରଛନ୍ତିି ଆପଣ?
କିଛି ନାଇଁ ସେହି କଲେଜ ରୁ ଆସିକି ଖାଇକି ବାସ୍ ଆଉ ଗୋଟେ ଟାସ୍କ ଥିଲା ତ ସେଟାକୁ ପୁରା କରିଦଉଛି ଆଉ, ଆପଣ?
ମୁଁ ତ ଏବେ ଯାଇଥିଲି ଟିକେ ବଜାର ଆଡେ ମାଙ୍କୁ ନେଇକି ବ୍ୟାଙ୍କ କୁ ଟିକେ।
ଆଜ୍ଞା।
ତ ମୁଁ ଆସିକି, ଖାଇକି ବସ୍‌ଚି।
ଏ
ଆପଣ ଆଜି କ'ଣ ଖାଇଚନ୍ତି?
ମୁଁ ଏଇ ସାଙ୍ଗେ ସାଙ୍ଗେ ଭାତ ଆଉ ବାଡ଼ିଆ ଡ଼ାଲ୍ମା ହେଇଥିଲା। ଆଉ ହଉଚି ଭଜା। ସେଟା କି ଭଜା, ବିମ୍ ଭଜା, ବଧେ ଭଜା।
ବିମ୍ ଭଜା ଯଉ, ନଦିଆ କୁହନ୍ତି ଯଉ।
ହଁ ହଁ, ବଧେ ସେୟା।
ଆଜ୍ଞା।
ଆଉ ହଉଚି ଟମାଟୋ, ଟମାଟୋ, ବାଇଗଣ ସେ ଯଉ କାଲି ଯଉ ଭଜା କଥା କହୁଥିବ-----ମତେ---ଭଲ୍ ଲାଗେ ତ ସେଇଟା କରା ହେଇଥିଲା, ସେଇ ଦଳଟା ଆଉ।
ଆଜ୍ଞା, ଆ କିଏ ଭଜା କରନ୍ତି ଆପଣ?
ଭଜା ନୁହେଁ, ମାନେ ଯଉ ଟମାଟୋ, ବାଇଗଣ। ଆଉ ପିଆଜ, ରସୁଣ, ଲଙ୍କା ଯଉ ଏକା ସାଙ୍ଗେ ଯଉ। ହଁ ହଁ, ଏକା ସାଙ୍ଗେ ଯଉ ଖାଲି ତେଲରେ ହାଲ୍କା ଟିକେ ଲୁଣ ପଡ଼ିକି ଯଉ। ଯଉ ମାନେ ତେଲରେ ଫାସ୍‌ କ'ଣ କ'ଣ? ହଁ ହଁ ହଁ ହଁ ସେଇଟା।
ଆଉ କ'ଣ
ମ ସେଇଟା ଭଲ୍ ଲାଗେ, ଆଜ୍ଞା।
ଆଉ କ'ଣ ମିଶେଇ ଖାଇଲେ?
ମାନ୍‌ ତିିନ୍‌ ଚାର୍ଟା ଆଇଟମ୍ ହେଲାଣି, ଆଉ କ'ଣ ଦର୍କାର୍। ମିଶ୍ଚର୍ ପକେଇ ଖାଏଯେ, କିନ୍ତୁ ମିଶ୍ଚର୍ ପକେଇଲିନି ସେମ୍ତି ଖାଇଲି।
ଗତ କାଲି, କ'ଣ ଆପ ବୁଲାବୁଲି କରିତେ ଡ଼େ ଯିବେ?
ନା ପୁରୀ ତ ଏତେ ବାଟ, ପୁରୀ ତ ଯାଇ ହବନି ଗାଁ ପାଖରେ ଅଛି ଯେ। ଯିବି ନ ଯିବି, ମାନେ ଗାଁ ପାଖେରେ ଆମ ଗାଁ ପାଖରେ ଆଉ ଗୋଟେ ମାନେ ଏମ୍ତି ନର୍ମାଲ୍ ଯଉ, ଗାଁ ଗହଳିରେ ଯଉ ଜଗନ୍ନାଥ୍ ମନ୍ଦିର ଥାଏ।
ଆଜ୍ଞା।
ସେଇ ଜଗନ୍ନାଥ ମନ୍ଦିର ଅଛି ଯେ ଦେଖିଆ, ଯିବି କି ନ ଯିବି ଜାଣିନି। ଦେଖିଆ ଜଗା ଡ଼ୋରି ଲାଗିଲେ ଯି ହଁ
ରଥଯାତ୍ରା ଆପଣ କେବେ ଦୌଡ଼ି ଟାଣ୍ ଚନ୍ତି ରଥ--ତ୍ରା ରେ?
ମୁଁ ଦେ ନିଜ ଆଖିରେ ହଁ ଥରେ ଦେଖିଚି, ଥରେ କି ଦି ଥର ବାସ୍‌ ଙ୍କ ଦେଖିଚି? ଆପଣ।
ଆମର୍ ଆଜି ଗାଁ ପିଲାମାନେ ଯେତିକି ସାଙ୍ଗ ପିଲା, ଭାବିଚୁ ରାତିରେ ଯିବୁ ବୋଲି ପୁରୀ। ଯେହେତୁ ଟ୍ରେନେ ବନ୍ଦ ଅଛି, ପୁରୀ କି ଯାଇତେ ସେଥା--ଇଁ ବୋଲାର କରି ଯିବୁ।
ଆଜ୍ଞା, ଆପଣ ପୁ--ରେ ଯାଇଚନ୍ତି?
ହଁ, ପୁରୀ ଯାଇଚି ଥରେ। ହଁ---ଯାଇଚି ମାନେ ନା ନା ରଥଯାତ୍ରା ଯିବାଟା ସ୍ୱପ୍ନ ଅଛି, ଦେଖିଆ କେବେ ପୁରା ହଉଚି ଆଉ।
ହାଲୋ। ହାଲୋ। ହାଲୋ। ହ୍ୟାଲୋ। ହ୍ୟାଲୋ।
ଆଜ୍ଞା କଣ କହୁଥିଲେ ଶୁଭିଲାାନି ଆଉଥରେ କୁହନ୍ତୁ ଆଜ୍ଞା।
ତ ମୁଁ କହିଲି ଆପଣ କେବେ ଯାଇଛନ୍ତିକି ରଥ ଯାତ୍ର ମାନେ ରଥ ଯେତେବେଳେ ହେଉଥାଏ?
ନା ନା ଯାଇନି।
ଘରେ କି ଯାଇଛନ୍ତି ନା ଯାଇନାହାନ୍ତି ଘରେ ସେ ସମୟରେ।
ଘରେ ଘରେ କଥା ମୁଁ ଜାଣିନି।
ଉ ଆପଣ ତ ରହିଲେ ବାହାରେ।
କେବେ ଯାଇଛନ୍ତି ଆଗରୁ ନା ଏଇଟା ଫାଷ୍ଟ?
ନା ଆଗରୁ ତ ମୁଁ ଯାଇନି ଆମ ଯୋଉ ଗାଁ ପାଖରେ ହୁଏ ସେ ଗୋଟେ ଗାଁ ଅଛି ସେଇଠି ହୁଏ। ସେଇଟା ମୁଁ ଆଜି ଯେତେବେଳେ ଯାଇଥିଲି ବ୍ୟାଙ୍କକୁୁ ସେଇ ବାଟେ ଯାଇଥିଲୁ। ତ ସେମାନେ ରଥ ଟିକେ ବାଗାବାଗି କରିଥିଲେ। କାଲି କଣ ଥିଲା ତ କଣ ସୁନା ଇଏ ନା କଣ ଗୋଟେ ଥିଲା କାଲି।
ଆଜ୍ଞା।
ହଁ ଏ ଦେବସ୍ନାନ ଥିଲା।
ଆଜ୍ଞା ସେ ଯୋଉ ଗାଁ ପାହାରେ ସେଇଠି ଯାଇଥିଲୁ ଆମେ ଚାରିଟା ବେଳେ ଦେଖିତେ। ତାପରେ ଆଜି ଗଲାବେଳୁ ସେ ରଥ ଟିକେ ସଜାଡ଼ା ସଯୁଡ଼ି କରୁଥିଲେ। କାଲି ଦେଖିବା ଆଜି ରାତିରେ ଦେଖିବା ଯିବୁ ନହନେ ପୁରୀ।
ଓଁ ହଁ ଭଲ ଯାଆନ୍ତୁ ଆଉ।
ଆଜ୍ଞା ପୁରୀରେ ଯୋଉ ଭୋଗ ଅଛି ଆପଣ ଜାଣିଛନ୍ତି? ଯ କଣ ଯଉ ଗଜା ଖାଇଛନ୍ତି କେବେ?
ହଁ ହଁ।
ଆ କମିତି ଆପଣଙ୍କୁ ଲାଗେ ସେ ଯୋଉ ଖଜା।
ହଁ ହଁ ହ ମତେତ ବଢିଆ ଲାଗେ। ମାନେ ଏବେ ଜଣେ ଯାନେ ଭୁବନ ରୁ ଜଣେ ମାନେ ଚାଟ ବେପାରୀ ଜଣେ
ଆଜ୍ଞା।
ତାଙ୍କଠୁ ମୁଁ ସବୁବେଳେ ଖାଏ ତ ସିଏ କହୁଥିଲେ ମାନେ ଦୋକାନ ତାଙ୍କର ନା ନା ଶୁଣିନାହାନ୍ତି ତ ନା ସେ ମାନେ ଚାଟ ବେପାର କରନ୍ତି ସେ କରନ୍ତି ସେ କହିଥିଲେ ମୁଁ ପୁରୀ ଯିବ ମାନେ ସେ ପୁରୀ ଯିବା କଥା କହୁଥିଲେ ମୁଁ କହିଲି ପୁରୀ ଗଲେ ମୋ ପାଇଁ ଖଜା ଆଣିବେ ମୋ ପାଇଁ ଆଣି ଦେଇ ଥିଲେ କିଲେ ଖଜା।
ଆଜ୍ଞା, ଆପଣ ତାପରେ ଡେଲି ଗୋଟେ ଗୋଟେ ଖାଉଥିବେ?
ନା ମୁଁ କଣ ଏକା ଖାଇବି କି ଯାହାହେଲେ ପୁରୀ ରୁ ଆସିଚି ମାନେ ସମସ୍ତଙ୍କୁ ଦବାକୁ ପଡିବ ନା ଯାହା ହେଲେ ବି। ନଥିଲା କିନ୍ତୁ ମୁଁ ଅଧିକ ଖାଇଛି।
ଆଜ୍ଞା। ଜମା କିଲେ ଆଣିଥିଲେ ନା ଅଧିକ ଆଣିଥିଲେ?
ନା ନା ସିଏ ଆଣିଦେଇଥିଲେ ମୋ ପାଇଁ କିଲେ।
ଆଜ୍ଞା ଆଉ କିଛି ଭୋଗ ଆଣି ନଥିଲେ? ଗୋଟେ ଯୋଉ ଚୌପଦା ଭଳିଆରେ ଗୁପଚୁପ ହୁଏ।
ହଁ ହଁ। ନା ନା ସେ ତାଙ୍କର ଯାଇଥିଲେ ନା ତ ମୁଁ ଖାଲି ଖଜା କହିଥିଲି ତ ସେ ଖାଲି ମୋ ପାଇଁ ଖଜା ଆଣିଦେଇଥିଲେ।
ପୁରୀ ସମୁଦ୍ର କୂଳରେ କେବେ ଏଙ୍କାଟିଆ ବସିଛନ୍ତି?
ମାନେ ଏକା।
ଆଜ୍ଞା।
ଆମେ ତ ଯାଇଥିଲୁ ମାନେ ପିକନିକ ଯାଇଥିଲୁ ନା କୋଚିଂ ରୁ ତମେ ଓ ଗୋଟେ ବସ ରେ ପୁରା ବସ ରେ ପୁରା ଫୁଲ ଛୁଆ ଆଉ ବୋଲୋର ଦିଟା ଯାଇ ଥିଲା ଆମେ ପୁରା ବୋହୁତ ଛୁଆ ଯାଇଥିଲୁ ନା।
ଆଜ୍ଞା।
ତାଆମେ ଯାଇଥିଲୁ ମାନେ ଯୋଉ ସକାଳେ ଯୋଉ ସୂର୍ଯ୍ୟ ଉଦୟ ହୁଅନ୍ତି।
ଆଜ୍ଞା।
ତ ଆମେ ରାତି ଗୋଟେରୁ ବାହାରିଥିଲୁ ଆମ ଗାଁରୁ
ରାତି ଗୋଟେରୁ?
ଆମ ଗାଁରୁ ଭାରି ହଁ।
ଆଜ୍ଞା।
ବାହାରିଥିଲୁ ସେମିତି ବସ୍ ଗଲେ ତାପରେ ଗାଧେଇକି ମାନେ ସେ ଯୋଉ କୋଉଠି ଗାଧାନ୍ତି ଗୋଟେ ମାନେ ସମୁଦ୍ର କୂଳନୁହ ମାନେ ଗାଧେଇଲୁ ଗାଧେଇକି ତାପରେ ସକା ସଖାଳୁ ଆସିକି ପୁରା ଶୀତ ଦିନିଆନା ତ ଆସିକି ସମୁଦ୍ର କୂଳରେ ଦେଖିଲୁ ହଁ ହଁ ଶି
ଥଣ୍ଡାତ ଲାଗୁଥିବ? ଥଣ୍ଡାତ ଲାଗୁଥିବ କେମିତି ଗାଧେଇଲେ ଏତେ ଶୀତରେ?
ମାନେ ଆମେ କଣ ସମୁଦ୍ରରେ ଗାଧେଇଲୁକି।
ନାଇଁ ଯୋଉ ଘରୁ ଯେହେତୁ ଗାଧେଇକି ଯାଇଥିବେନା?
ଘରୁନା ଘରୁତ ଯାହାହେଲେ ତୀର୍ଥ ସ୍ଥାନ ଯାଉଚୁ ମାନ ଘରୁତ ଗାଧେଇକି ଯିବୁ ଯୋଉ ତୁ ରାତି ଗୋଟେରେ ଗାଧେଇଥିଲୁତ ସଖିଳକୁ ଆଉ ଜଗା ଦର୍ଶନ କରିବୁନା ତଗାଧୋଇକି ଆଉଥରେ ଯିବାକୁ ପଡ଼ିବ।
ଆଜ୍ଞା।
ତପୁଣି ଆମେସେ ପୁରୀରୁ ଯାଇକି ଆଉଥରେବି ଗାଧେଇଲୁ ମାନେ ଯୋଉ ଗାଧୁଆ ଘରନୁହେନା।
ସମୁଦ୍ର କୂଳରେନାଁ ଘରଭଡ଼ା ନେଇକି?
ନା ନା ଆମେ ଗା ମାନେ ଗାଧୁଆ ଘରେହିଁ ଗାଧେଇଲୁ।
ଆଜ୍ଞା ତାପରେ ଆଉ କଣ କଲେ ନୂଆ ଆକି
ତାପରେ ସେଠି ଗାଧେଇକି ତାପରେ ଆସିକି ସୂର୍ଯ୍ୟ ଉଦୟ ଦେଖିଲୁ ତାପରେ ତାପରେ କଣ କୋଉଠୁ ଗୋ ଟେ ଯାଇକି ମାନେ ଭୋଜ ମାନେ ନିଜେ ରାନ୍ଧିଲେ ମାନେ ସାର୍ ମାନେ ରୋଷେଇଆ ନେଇଥିଲେ
ଆଜ୍ଞା।
ସେଇଠିସେ ରାନ୍ଧିଲେ ଫାଷ୍ଟ ଜଳଖିଆ କରିକି ନେଇ ଯାଇଥିଲେ ଏଠି ମାନେ ଆମ କୋଚିଂରେ ଜଳଖିଆ କରିକି ନେଇ ଯାଇଥିଲେ ମାନେ ସକାଳୁ କୋଉଠି ଏତେ ପିଲା ଜଳଖିଆ କାହାକୁ
ଟିକେ ଧରିକି ପଳେଇଥିଲା ଆଗୁତୁରା ତା ରଷେଇ କଣ ହେଇଥିଲା ଆପଣଙ୍କର?
ଅଁ କରିଥିଲେ ଇଟି ଇଟଲିି କରିଥିଲେ ଆଉ ବରା ଆଉ ପୁରୀ କରିଥିଲେ ଆଉ ଆଉ ଗୁଗୁନି ସେ ବୁଗୁନି କରିଥିଲେ ମାନେ ନେଇଯାଇଥିଲେ ହେଟି ଗରମ କରିକି ଆଉଥରେ ଦେଲେ ଖାଇବାକୁ।
ଆଜ୍ଞା ଏଇ
ତ ସେଟା ଖାଇଲୁ ତାପରେ ଜଗା ଦର୍ଶ ଆଜ୍ଞା।
ନିଆ ଚିନାପଡ଼ କରିଜାଣିଚନ୍ତି ଆପଣ?
ଛେନାପୋଡ଼ ନାଁ।
କେବେବି କରିନାହାନ୍ତି?
ଛେନାପଡ଼େ ନାମୁଁ କେବେ କରିନି।
ଆଜ୍ଞା ଆମ ଘରେ ଆଜ୍ଞା କାଲି କରିଥିଲେ ରାତିରେ।
ହଁ କେମିତି କରିଥିଲି ଟିକେ କହୁନାହାନ୍ତି।
ଫାଷ୍ଟେ ଛେନା ଫାଷ୍ଟେ ଆଣିଲେ ମାନେ କ୍ଷୀରରୁ ଛେନା ଫାଷ୍ଟେ କଲେ ତାପରେ କଣ ଗୋଟେ କପଡ଼ାରେ ତାକୁ ବାନ୍ଧିକି ରଖିଥିଲେ
ହଁ।
ତାପରେ ଚିନିଟାକୁ ଫାଷ୍ଟେ ଟିକେ ପାଣି ଦେଇକି କଡ଼େଇରେ ପକେଇକି ସେପୁରା ନାଲି ପାଣିରା ଭଳିଆ ଆଇଲା
ହଁ ହଁ ଶିରା।
ଆଜ୍ଞା ଶିରା କରିକି ତାପରେ ଛେନାଟା ଗୋଟେ ଜାଗାରେ ରଖିଲେ
ହଁ।
ଏ ତାପରେ ସେଯେଉଁ ତେଲ ଇଏଟା ଯେଉ ଚିନି ଇଏଟା ସେଇଟା ପକେଇଲେ
ହଁ।
ତାପରେ କିଛି କାଜୁ କିସମିସ ସବୁ ଏଇଟା ପକେଇଲେ ପକେଇ ସାରିଲା ପରେ ଗୋଟେ ଯୋଉ ଢାକୁଲରେ ଯୋଉଟା କଥିଲେ ସେଇଟା ତାପରେ
ହୁଁ
ନିଆଁ ଉପରେ ତଳେ ଦେଇକି ପୋଡିଲେ
ଓହଁ ମାନେ ଯେମିତି ପୋଡ ପିଠା ଭଳିଆ ଆଉ।
ଆଜ୍ଞା ତାପରେ ଘଣ୍ଟା ଦି ଘଣ୍ଟା ତାପରେ ତାକୁ ଫେଣି ବାହାର ଗଲେ ତାକୁ ତା ଗରମରେ ନ ଖାଇକି ପୁରା ଫ୍ରିଜ୍ ହେଲେ ଯେତେବେଳେ ଥଣ୍ଡା ହବ ସେତେବେଳେ ତାପରେ ଖାଇଲେ।
ହୁଁ ହୁଁ।
ଆଜ୍ଞା ଆପଣ ଆଡେ କେବେ ଖାଇବା ଖାଇନାହାନ୍ତି।
ପୋଡପିଟା ଆମାନେ ଖାଇଛି।
ଆଜ୍ଞା।
ପୋଡପିଠା ଦିବସ ଦିନ ପୋଡପିଠା ବି ଖାଇଛି କିନ୍ତୁ ଘରେ କେବେ କରି ମାନେ ନା ନା ଘରେ ଛେନା ଦରକାର ନା ତ ଆମ ତ ଗାାଇନାହିଁ ତ ଛେନା ବି ବାହାରୁ କିଣିକି ଆଣିଲେ ଟିକେ ଅଧିକ ପଇସା ପଡେ। ତ ତମ ଆମ ଘରେ କଣ କ ନା ମିଠା ବାପାଙ୍କ ଡାଇବେଟିସ୍ ଅଛି ମତେ ବେଶୀ ମିଠା ବି ଖାଇବାକୁ ଭଲ ଲାଗେନି।
ଆଜ୍ଞା।
ତ ଆମର ପ୍ରାୟତଃ କେ ମିଠା ବେଶୀ ଖାଆନ୍ତିନି।
ମିଠା ଖାନ୍ତିନି କେହି।
ମାନେ ଖାଆନ୍ତି କିନ୍ତୁ ମୋ ବାପାଙ୍କର ଡାଇବେଟିସ୍ ଅଛି ମୁଁ ମତେ ବି ବେଶୀ ମିଠା ଖାଇବାକୁ ଭଲ ଲାଗେନି।
ଆପଣ ଆଇଁଷ ବେଶୀ ଭଲ ଲାଗେ ନା ନା ମାନେ ସାଧ ଜିନିଷ।
ଆଇଁଷ ମୁଁ ମୁଁ ତ ମଟନ ଖାଇଏନି ମାଛ ଯଦି ଇଚ୍ଛା ହେଲେ ଖାଇବି। ଇଛା ନହେଲେ ନାଇଁ ମତେ କିନ୍ତୁ ଚିକେନ ଟା ଦି ତିନି ପେସ ରୁ ଅଧିକ ଖାଏନି। ନା ଚିକେନ ମୋ ବାଗ ଲାଗୁନି ଖାଇବାକୁ ମ ଚିକେନ ଝୋଳକୁ ଆଉ ମାନେ ଉଷ୍ନା ଭାତ ଟା ଭଲ ଲାଗେ।
ଆପଣ ତାହେଲେ ସାଧା ଟେ ବେଶୀ ପସନ୍ଦ ବୋଧେ।
ନା ନା ମାନେ ଡାଲି ମାନେ ଖାଲି ଯୋଉ ନର୍ମାଲ ଡାଲି କରନ୍ତି।
ଆଜ୍ଞା।
ଯଦି ଆମ ଘରେ ଯୋଉ ଡାଲି କରନ୍ତି ମାନେ ମସୁର ଡାଲି ହଉ କି ମୁଗ ଡାଲି। ଆଉ ହଉଛି ଯୋଉ ବିରି ବିରି ଡାଲି କୋଳଥ ଡାଲି ଏଇରା କହିଲେ ମୁଁ ଘରେ ଖାଏନି। ମତେ ଡାଲି ର କେ ମୁଁ ଖାଇହବନି ମାନେ ମସଲ ତକାରୀ ଯାହା ହଉ ଯାାଇ ହଉ କି ମାନେ ସୋୟାବିନ୍ ତରକାରୀ ହଉ କି କୋବି ତରକାରୀ ତରକାରୀ ହଉ ସେଇଟା ହେଲେ ଖାଇଦେବି କିନ୍ତୁ ଏଇ ତରକାରୀ ଖାଇବନି।
ମତେ କିନ୍ତୁ ଯୋଉ ମାଂସ ଆପଣ ଦେବେ ଯ ନ କହିକି ଯଦି ଦେଇଦବେ ମୁଁ ଖାଇଦେବି। ମତେ ଟିକେ ମାଂସ ଟା ଟିକେ ପ୍ରିୟ ତ ମତେ ଯୋଉ ମାଂସ ଦେବେ ଆଜ୍ଞା ମୁଁ ଖାଇଦେବି।
ଓ ହଁ ନା ନା ମୁଁ ବାରିଦେବି।
ବାରରେ ପାଳନ୍ତି।
ହଁ ମୁଁ ସୋମବାର ଆଉ ସୋମବାର ଜାଗର ଯେତିକ ସୋମବାର ଖାଏନି ଆଉ ଶନିବାର ମୋ ବାପାଙ୍କର ଆକ୍ସିଡେଣ୍ଟ ହେଇଥିଲା ତ ଶନିବାର ସେଦିନଠୁ ମାନେ ଶନି ଓଷା ଦିନ ହେଇଥିଲା ନା ବାପାଙ୍କ ଆକ୍ସିଡେଣ୍ଟ।
ଆଜ୍ଞା ଆ କଣ ହେଇଥିଲା ଆପଣଙ୍କ ମାନେ ଗୋଡ ଫଡ କଣ ଭାଙ୍ଗା ଭଙ୍ଗି ହେଇଥିଲା ନା ନା କଣ ହେଇଥିଲା।
ନା ନା ମାନେ ପଛ ମୁଣ୍ଡ ଫାଟି ଯାଇଥିଲା। ମାନେ ଆଉ ଟିକେ ଟିକେରେ ଜାଣିକି ଆଉ।
ଆଜ୍ଞା।
ଆଉ ହଉଛି ଗୋଡଟା ମାଡ ହେଇଯାଇଥିଲା ଗୋଡଟା ସେମିତି କିଛି ହେଇନଥିଲା କିନ୍ତୁ ପନ୍ଦର ଦିନ ପରେ ପୁରା ଗୋଡଟା ପା ହଁ ହଁ। ମାନେ ଦୁଇ ହଜାର ତେଇଶ ଚବିଶ ମସିହାରେ ହେଇଥିଲା।
ଆଜ୍ଞା ଏ-ଏବେ ଆପଣ ଏବେ ଆପଣ ଖାଆନ୍ତିନି ବାର ଦେଖିକି କଉ କଉ ବାର ଆ
ହଁ ମୁଁ ଶନି- ମୁଁ ଶନିବାର୍ ଦିନ ଆଉ ସୋମବାର୍ ଦିନ ଛାଡିକି ଆଉ ସବୁବାରେ ଖାଇଦିଏ। ଯଉ ମାର୍ଗଶିର ମାସ -ଆଜ୍ଞା।
ମୁଁ ତ ପୁରା ସପ୍ତାହ ସାରା ଖାଇବି।
ଓ -ହଁ -ମୁଁ ମାର୍ଗଶିର ମାସର ଗୁରୁବାର ଦିନ ଖାଏନି।
ଆଜ୍ଞା।
ନହେଲେ ଆଉ ସବୁ ବାରେ।
ସୋମବାରେ ଖାଇ ଦିଅନ୍ତି?
ନା- ନା ଆଉ ଜେ-ଜାଗର ଯହେତୁ କରୁଚି ସୋମବାର ତ ଛାଡିବି ସୋମବାରେ ଶନିବାରେ
କି୍ଞ
ଆଉ ମାର୍ଗଶିର ମାସର ଗୁରୁବାର୍ ଟା।
ଏ ଜାଗର ଆପଣ କଣ କେମିତି ପାଳନ କରନ୍ତି କହିପାରିବେ?
ଟାଇମ୍ ହେଇଗଲାଣି ଆଉ କଣ କିଛି କହିବେ କି ଆପଣଙ୍କର କଣ କଲ୍ ଅଛି? ମାନେ ଆପଣଙ୍କ ଆଡୁ କଲ୍ ଆସିବ? ଓହୋ -ଆଜ୍ଞା ମୁଁ ମୋ ଆଡୁ କଲ୍ କରୁଚି।
ହ୍